ହୁଁ ହାଲୋ। କଣ ଆଉ କରିବି ଯାହା କରିବା କଥା ସେୟଆ ହିଁ କରୁଚି।
ଆଉ ଖାଇଚ କଣ?
ଖାଇଲି ଭାତ, ଡାଲି, ସଲାଟ ଆଉ ଅଣ୍ଡା ତରକାରୀ।
ଅଣ୍ଡା କେତେଟା ଦେଲେ?
ଦିଇଟା। ତମେ କଣ କରୁଚ?
ଶୋଇଛି।
ଖାଇ ସାରିଲଣି। ହଁ ଖାଇ ଥିବ ତ ନିଶ୍ଚତ ହଁ।
ତିନ୍ଟା ବେଲେ ଆଉ ଖାଇନ
ହଁ ସେଇ ସେଇ ସେ ସେଇଆ ତ କହିଲି ନା ଖାଇଥିବା ନିଶ୍ଚିନ୍ତ। କଣ ଖାଇଚ?
ତମର ତ ତିନିଟା ବା ଯାଉଛି ଖାଇଲା
ହଁ ଆମେ ହଷ୍ଟେଲରେ ରହୁଚୁ ଆମେ କଣ କରିବୁ ଆମ ନିଜ ଇଏରେ କିଛି ନାହିଁ। ସେ ଯେତେ
ତମର ହଷ୍ଟେଲରେ କଣ କେତେ ନଉଚନ୍ତି ମାନେ ଇଏ ମାସକୁ ନା ବର୍ଷକୁ କଣ ଥିବ ତାଙ୍କର।
ମାସକୁ ନଉଚନ୍ତି ଖାଇବା ପଇସା ଆଉ ରହିବା ପଇସା ଏକା ଏଥରେ କେ ବର୍ଷକୁ।
ମାସୁକୁ ଖାଇବା ପଇସା ଟା କଁ କେତେ?
ଚବିଶ।
ଆଉ ଇଏ ରହିବା ପଇସା ପୁଣି ବର୍ଷକୁ?
ବର୍ଷକୁ ଏମ୍ତି ଏଠି ବୋଧେ ନେଇଥିଲେ ସେ ପନ୍ଦର ହଜାର କି କଣ ନେଇଥିଲେ। ମନେ ପଡୁନି ଠିକସେ କିନ୍ ସେ ପନ୍ଦର ପାଖାପାଖି।
ଓ କେମିତି ଲାଗୁ ତମ କଲେଜ୍?
ଆଁ?
କଁ କେମିତି ଲାଗୁଚି ତମ କଲେଜ୍?
ଭଲ ଲାଗୁଚି ମାନେ ଖରାପ ଲାଗୁଥିଲା। ଆ କଲେଜ୍ ଭିତରେ ମତେ ଦିଇ ଥର ଖଣ୍ଡେ ରାଗ ଆସିଚି କଁ ପାଇଁ ନା ମୋର ସେକେଣ୍ଡ ସେମିଷ୍ଟାରର ମାକସିଟ୍ ଭୁଲ୍ ଆସିଥିଲା। ମୋ ଇଣ୍ଟନାଲ୍‌ ମାର୍କସିଟ୍ରେ ଜିରୋ ଜିରୋ ଦିଟା ସବଜେଟ୍ ପକେଇ ଦେଇଚନ୍ତି। ଅ ଭୁଲରେ ତାଙ୍କ ମିଷ୍ଟେକରେ ତ ସେଇଟା ଠିକ୍ ହେଇପାରୁନି ଆଜି ପର୍ଯ୍ୟନ୍ତ।
ଏପନ୍ଦ ସେମିତି ଅଛି?
ହୁଁ। ତାପରେ ମୁଁ ତାଙ୍କ୍ ନା ମୁଁ ଗଲା ବେଳକୁ ଟାଇମ୍ ପଳେଇଲା। ମୁଁ ଗଲା ବେଳକୁ ଟାଇମ୍ ପଳେଇଲା ମୋ ଘର ଲୋକ ସେଇତେରେ ମତେ ପାଟିବି କଲେ।
ହୁଁ ହୁଁ କେବେ ମିଳିଚି ତମକୁ ସ୍କଲାରସିପ୍?
ଉଁ ସ୍କୁଲ୍ ଟାଇମରେ ମିଳୁଥିଲା ଏବେ ଆଉ ମିଳିନି।
ଓହୋ।
ମୁଁ ସେଇ ଯୋଉ ମାର୍କସିଟ୍ ଠିକ୍ କରିବା ପାଇଁ ଆ ବହୁତ୍ ଥର ବହୁତ୍ ଥର ଯାଇଚି ଆମ କୁ ହେଲେ ଯାଇ ଯାଇକି ବି କିଛି ହେଇନି। ତ ଆପରେ ଯିବି ଫୁଣି ଦେଖିବା କଣ ହଉଚି ଆଉ।
ପୁଣି ଖାଇବା କେତେବେଳେ ଆଜି ଛୁଟି କଣ ପାଇଁ ତମର ଅଛି?
ଛୁଟି ଛୁଟି ତ ମୁଗ ।
ମାନେ ଛୁଟି ମାନେ ଆଜି ପଢା କଣ ମାନେ ଉଁ କ୍ଲାସ୍ କାହିଁ ନାଇଁ?
ଏଥିପାଇଁ କି ଆଜି ଅ ପ୍ଲସଟୁ ଫାଷ୍ଟ ଇୟର ପିଲାଙ୍କର ଏଜାମ୍ ଚାଲ୍ ଚି ଆଉ ମ୍ୟାମମାନଙ୍କର ଏକ୍ସାମ୍ ଡିଉଟି ପଡିଚି ତିନି ଘଣ୍ଟା ତ ସେଥିପାଇଁ ଆମ କ୍ଲାସ ତମ ତମର କ୍ଲାସ୍
ମୋର ହଁ କ୍ଲାସ୍ ଚାଲିଚି ଏଙ୍ଗା ସେମିଷ୍ଟାର ଆଗକୁ ଅଛି ନା। କ୍ଲାସ ତ ମାନେ କରିବାକୁ ଇଚ୍ଛା ନାହିଁ ଘରେ ଆସିକିନା ପଢୁଛି। ବହି ହରିକା ଲାଇବ୍ରେରୀରୁ ନେଇ ଆସିଛି ଯାହା ଦରକାର।
ହାଏ ଭଲ। ଡେଲି ଯିବାକୁ ଲାଗୁ ଏତେ ବାଟ।
କଲେଜ ପାଖକୁ ଯାଉଛି ଡେଲି କୋଚିଂ ହବା ପାଇଁ।
କଲେଜହେଲେ କାଇଁ ଯାଉନ?
କଲେଜ ଯିବାକୁ ମୋର ଇଚ୍ଛା ନାହିଁ ଟୋଟାଲି।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
ତା ପୂର୍ବ ସେମିଷ୍ଟାରରେ ସେ ତ ଥର୍ଡସେମି ଥାର୍ଡ ସେମିଷ୍ଟର ଦେଇଚି ଫୋର୍ ସେମିଷ୍ଟର ଆସିଲାଣି ତେର ତାରିଖ ଏଜ୍ଜ୍ଜମ୍ ଅଛି। ଆ ଇଏ ଥାର୍ଡ ସେମିଷ୍ଟରରେ ବୋଧେ ମୋର ଚା ଚାରି ରୁ ପାଞ୍ଚଟା ଖଣ୍ଡେ ବୋଧେ ଅଛି ଇଏ ମାନେ ପ୍ରେସିଡେଣ୍ଟ ଅଛି। ତାପରେ ଇଏ କିଏ କ୍ଲାସ ରେ ଥିବ ଯଦି ଚାରି ଦଶ ଭିତରେ ଥିବ। ଦଶରୁୁ କିନ୍ତୁ ଉଠୁ ନଥିବ ମୁଁ ଜାଣିଛି।
ନାଇଁ ତମକୁ ଟିକେ ଖରାପ ଲାଗିବା କଥା ତମେ ସେଇଠି କୋଚିଂ ଯାଉଛ ସେଇଠି କଲେଜ ଯାଇପାରୁନ। କ୍ଲାସ ରେ କଣ ପାଞ୍ଚ ଦଶ ଦେଇଛନ୍ତି?
ତ କଣ ହବ କ୍ଲାସରେ ପାଞ୍ଚ ଦଶବେ ନା ନା। ନା ପାଞ୍ଚ ଦଶ ଦେବି। ହଁ ପ୍ରେଜେଣ୍ଟ ରେ ଯୋଉ ପାଞ୍ଚ ମାର୍କ ଦିଅନ୍ତି ତ?
ହଁ।
ସବୁ ପ୍ରେଜେଣ୍ଟରେ ଯୋଉ ପାଞ୍ଚ ମାର୍କ ଟା ତ?
ହଁ।
ହଁ ସେଇଟା ତ ସେଭେଣ୍ଟି ଫାଇବ ପସେଣ୍ଟ ଆଟନାସ ହେଲେ ଯାଇକିନା ହବ ଏମିତିରେ କୋଉ ପିଲର ବି ହଉନ ତ ଶେଭେଣ୍ଟି ଫାଇବ ଯିଏ ଯଦି ବର୍ଷା ଖରା ବର୍ଷା ଇଏ ମାନିକିନା ଆସୁଥିବ ତାରି ଯଦି ହବ ହବ, କାହିଁକି ମୁଁ ଘରେ ନ ପଡିବି? କଣ କହିଲ?
ହଁ ମୋର ନାଇନଟି ଉପରେ ତ ସେଥିପାଇଁ। ଏଇଠି ତ ପାଖରେ ଦି ମିନିଟ ଲାଗୁଛି ପଳଉଛି ସବୁବେଳେ ହଁ ସେଇ ସେଇ। ହଁ ହଁ। ମୋ କୋଶ୍ଚିନ୍ ମୋର ଆନ୍ସର ବି ମୋର ମୁଁ ବା ଏଇଠି ମୋର ପାଖ ମୁଁ ପଳଉଛି ସେଥିପାଇଁ ମୁଁ ନାଇଟି ପରେ ଅଛି।
ହୁଁ। ଆଉ ଜଣେ
ହ୍ୟାଲୋ।
ମୋ ନିଜ ଭଉଣୀ ।
ହ ହ ହଁ।
ତମର କେତେଟା କଣ ହେଲା କଂପ୍ଲିଟ୍? ସର୍ଟ ରେ ବୁଝେଇ ଦିଅ, ଲଙ୍ଗ ହେଲେ
ରୁ ମୋର ହଁ ମୋର ବୋଧେ କୋଡ଼ିଏ ଟା।
କୋଡିଏଟା ତେରଟା ଥିଲା ସାତଟା ସାଙ୍ଗେ ସାଙ୍ଗେ ହେଇଗଲା। ଲାଗି ପଡିକିନା ପୁରା କରୁଛ ମୋର ଚାରିଟା ବୋଧେ ହେଲା ଆଖକୁ ମିଶିକି ମୋର।
ତମେ ଭାବିବା କଥା ମୁଁ ନ ଖାଇ କରୁଛି ମାନେ ତ କିଛି ହବାର ତ ଚାନ୍ସ ଅଛି।
ହୁଁ ମୋର ଚାରିଟା ମାତ୍ର ହେଲା। ମୋର ରହି ଯାଉଛି। ଡେଲି ଡେଲି କଟକ ପଡୁଛି ଇଏ ପାଇଁ। ହୁଁଇଣ୍ଟର୍ନସିପ କରିବାକୁ ପଳଉଛି ମୋର ରିପୋର୍ଟ ଫିପୋଟ ବନେଇଲା ବେଳକୁ ଟାଇମ ପଳଉଛି ମୋର। କାଲି ସେ ଇଏ ହେଲା ନା ରାତିରେ ଅଧଘଣ୍ଟା ଟାଇମ ଦେଇପାରୁନି ଏମିତି କହିଲି।
ଯ ଆମର ସଜା ମୁଁ ଏବେ ଟେନସ ଫି କ୍ଲାସ ବି ହଉନି ସେଇଟା ବି ଭଲ କଥା। ଟେନସନ ଫ୍ରି ହେଇକି ମୁଁ ମୋ କାମ କରୁଚି।
ହଁ।
ଆଉ କଁ କୁହ?
ଏଇଟା କଁ ଯାହାହେଲେ ପୂରଣ କରିବାକୁ ପଡିବ ତିରିଶିଟା?
ସେଇଟା ତମ ଉପରେ ଡିପେଣ୍ଡ କରେ ତମେ ପାରୁଛ କି ନାଇଁ।
ତାପରେ କଣ ପୁଣି ନୂଆ ଆସିବ ନା ଆସିବନି ଆଉ ନକଲେ?
ଅଲ୍ଗା ଅଲ୍ଗା ଆସିବ।
ହଁ ଯାଉ ଏଇଟା ମୁଁ ଆଉ ଏତେ ପାରିବିନି। ମୁଁ ତ ଜାଣିଛି ଯେତିକି ପାରିବି ଆଜି କାଲି ପୁଣି କଣ ହବ ଠିକ ନାହିଁ ଆଜି ଟିକେ ଫାଙ୍କା ପାଇଛି।
ହୁଁ। ଆଚ୍ଛା ତମକୁ କଣ ମୁଁ ଗପୁରି ଲାଗୁଛି ନା କଣ?
ହେନ୍ତି ଟିକି ଟିକି ଆଉ ହେ ହେ।
ମାନେ ମୋ ମୁହଁରୁ କଥା ଭାରେନି। ମୁଁ ବାସ ଏଇ କଲେ ଜା ଗପି ଦୋଉଚି ହା ଆଗରେ କାଇଁ ନା ଏଇନା ମୁଁ
ନା ନା ଗୋପୁର ନାଇଁ ଏମ୍ତି ମାନେ ମାନେ ଇଏରେ କୋହୁନି କିନ୍ତୁ ଟିକେ ଇଏ ଆଉ। କତା କଇଦୋଉଛ ଟାଇମ ପଳୋଉଚି କିନ୍ତୁ।
ହୁଁ। ଆଉ ଜଣେ ଜଣଙ୍କ ସହିତ ମୋର ପା ନା ନା ନା ନା ନା ଆଉ ଜଣଙ୍କ ସହିତ ମୋର ଟାଇମ ବି ଯାଉନି ଏମିତି ଅଛନ୍ତି ପିଲା। ହଁ ହାଁ ହାଁ ହାଁ ଏମ୍ତି
ମୁଁ ହଇତ ଫାଙ୍କାଇ କଥା ହେଇଗଲ।
ହଁ ମୁଁ
ଆଗୁରୁ ଚିିଲା ଆଗୁରୁ ଚିଲା ଭଳିଆ ପୁରା କଥା ହେଇଗଲ।
ମୁଁ ଜାଣିନି ବାସ୍ ମ୍ ଯିଏ ଯା ପଚାରୁଚି ମୁଁ ତ ଗପି ଦେଇ ଚାଲିଚି ଆଉ ଏମ୍ତି ଆଉ ଗୋଟେ ହେଇଥିଲା ସେଟା ବି ସେ ସମତଙ୍କ ସେ ମୁଁ ଭଲରେ କଥା ହୋଉଚି, ଯେମ୍ ଚିହ୍ନିଚି ତାକୁ।
ହଁ।
ଓ। କହୁନା ଆଉ କଣ?
ହଁ କହିବି ଆଉ। ରମା ଦେବୀ ବି ଓମେନ୍ସ କଲେଜ ନା?
ହଁ।
ରମାଦେବୀ କିନ୍ତୁ ଭଲ ନୁହେଁ କାଳେ ମୁଁ ଶୁଣିଛିି।
ହାଁ।
ରମା ଦେବୀ ପିଲା କାଳେ ଭଲନୁ ମୁଁ ଶୁଣିଛି।
ନାଁ ନାଁ ନାଁ।
ଏଟା ଠିକ।
ସେ ପିଲା ହିଁ ଭଲ ନୁହନ୍ତି, ଆମେ ବି ସେଇଆ ହିଁ ଶୁଣିଛୁ, ମୁଁ ତ କେବେ ଜାଣିନି। ଜାଣ୍ନି ବି ସେ ପିଲା କିଏ ଗୋଟେ ହେଲେ କିନ୍ତୁ ଯେତିକି ଶୁଣିବା ମିଳିଛି ତାଙ୍କ ପିଲା ଗୁଡା ଭଲ ନୁହଁନ୍ତି। ଅଭିଅସ୍ଲି ଭୁବନେଶ୍ୱରରେ ରହିଲେ ତ ପିଲା ତାଙ୍କର ସେଇଆଡକୁ ଢଳେଇଲେ।
ହଁ-ଅ।
ହୁଁ। ଆ ଏମ୍ତିରେ ବି ୟୁନିଭରସିଟି ତାଙ୍କର ତ ତାଙ୍କ ଭାଉ ଅଧିକା।
ଆ ହ।
ହୁଁ।
ତମର କୋଉ କଲେଜ କୁହ ଆଉଥରେ?
ଆଉଥରେ କହିବି କାଇଁ ଆଉଥରେ କହିବି କଥା ଟା ପଚାରିଥାନ୍ତ
ଏ କଥାଟା ପଚାରିବି ପୁଣି କଥା କେମିତି ସବୁ ଯିବ ପୁଣି। ମୁଁ ବି ପା କଥା କିଛି ପାଉନି କଣ କରିବି। କିଛି ସେକେଣ୍ଡ ତ ସେଇ କଥାରେ ପଳେଇିବ କୋଡିଏ ସେକେଣ୍ଡ କି ନା ଦଶ ସେକେଣ୍ଡ କିଛି ପଳେଇବ।
ଓହୋ ଯାହାହୋଉ ତମେ ଏତେ ବୁଦ୍ଧିମାନ।
ବୁଦ୍ଧିମାନ ନୁହଁ ତମ ତମେ ହେଲ ଝିଅ ପିଲା ତମ ମୁଣ୍ଡରେ ବହୁତ ପ୍ରକାର କଥା ଅଛି କିନ୍ତୁ ମୁଁ ପାଉନ କିଛି କଥା।
ମୋ ମୁଣ୍ଡରେ କଥା ନାହିଁ ମୁଁ ବହୁତ ଇଣ୍ଟଭଟ୍ ମୁଁ କାହା ସହିତ କଥା ହୁଏନି।
ହୁଁ ହୁଁ।
ହେଲା ବାସ୍ ମୋ କାମ ମତେ କରିବାର ଅଛି।
ଅ ପଚାରିଦବା ସିଲାଦେଇ ଙ୍କୁ ଆଉ।
ହେଁଏ ହେଁଏ ତମକୁ ମନା ହେଇଥିଲା ଟି।
ଉଁ ହୁଁ ମୁଁ ଜାଣି ପାଇଲିନି।
ହଉ ଟା ଟା ବାଏ ବାଏ।
ଓ ହୋ ତମ ଆଡୁ ଆ ଆଉଡେ ଆସିବ।
ହେଁ ହଁ।
ତମ ଆଡୁ ଆସିବ ନା?
ହଁ ହଁ ହଉ।